ଏଇ ନଦିଆଡେ ବୁଲୁଚି ଆଉ।
ଉଁ ହୁଁ ଖାଇ ସାରିଲେଣି?
ହଁ ଖିଆପିଆ ହେଇଥିଲା ଗୋଟେ ବେଳେ।
ମୁଁ ବି ଗୋଟେବେଳେ ଖାଇଥିଲି। କଣ ଖାଇଥିଲେ?
ଖାଇଥିଲି ଏ ଭାତ ଡାଲି ଚିକେନ। ଆଉ ଆପଣ?
ଚିକେନ୍ ଆପଣଙ୍କ ପସନ୍ଦ ବୋଧେ ବହୁତ।
ହଁ ଚିକେନ ପସନ୍ଦ। ହଁ ହଁ। ଶୁବୁନି।
ଆଗକୁ ତ ରଥଯାତ୍ରା ଆସୁଚି।
ହଁ।
କଣ ପ୍ରୋଗ୍ରାମ ଆପଣଙ୍କ ଆଡେ?
ଆମ ଆଡେ। ପ୍ରୋଗ୍ରାମ ଆଉ କଣ ଆମ ଆଡେ ତ ଏତେ ଭଲସେ ବି ମାନେ ଭଲସେ ବୋଲେ ଏତେ ଭଲସେ ହୁଏନି। ହୁଏ ସେମିତି ନର୍ମାଲରେ।
ଆମ ଆଡେ ତ ବହୁତ ଭଲସେ ହୁଏ। ଆମ ଆଡେ କେମିତି ହୁଏ ଜାଣିବାକୁ ଚାହୁଁଛନ୍ତି।
ହଁ କୁହନ୍ତୁ।
ଆମ ଗାଁରେ ମାନେ ରଥ ଗୁଟେହୁଏ ଗୁଟେ ରଥରେ ଆମ ତିନି ମୂର୍ତ୍ତି ବସନ୍ତି। ଗୋଟେ ରଥରେ ଆମ ତିନି ମୂର୍ତ୍ତି ବସନ୍ତି।
ହୁଁ।
ତାପରେ। ଧୁମଧାମ ସେବହୁତ ଆନନ୍ଦ ଉଲ୍ଲାସର ସହିତ ହୁଏ। ମାନେ ଏ ଉଁ। ରଥଯାତ୍ରା ରଥଯାତ୍ରା ଗାଁରେ ମାନେ ପୂର୍ବ ଏକ ଅଲଗା ପ୍ରକାର ଟା ଆମ ଘରେ। ହଉ ରଥଯାତ୍ରା କଣ ଗୋଟେ ଘୋଷ ଯାତ୍ରା ବି ଆମେ କହୁ।
ହୁଁ ଉଁ।
ହେଲା। ଗାଁରେ ମୋ ଗାଁରେ ରଥଯାତ୍ରା ପ୍ରସ୍ତୁତି ଅକ୍ଷୟ ତୃତୀୟାରେ ହୁଏ ଆ ଯାଇଥାଏ ହେଲା ଆଉ ଗାଁରେ ବଢେଇ ମାନେ ଆମର ଯାହା ସ ସବୁରଥ ଅନୁକୂଳ କରନ୍ତି ତିନି ରଥ ତିଆରି ଆରମ୍ଭ କରନ୍ତି ରଥ ସବୁ ଅକ୍ଷୟ ତୃତୀୟାରୁ।
ହୁଁ।
ଦିନ ବଦଳେ ଆମର ଗୋଟେ ଥର ଗୋଟିଏ ବଡ ରଥ ତିଆରି କରାଯାଏ ଏଥିରେ ତିନି ଠାକୁର ହିଁ ଆମର ବସି ନ୍ତି ବସ୍ତ୍ର ପାଇଁ ରଙ୍ଗ ବେରଙ୍ଗ କପଡା ଆମର ଲାଗାଯାଏ ସବୁ ପ୍ରକାରର କଲର କପଡା ଫୁଲ ଲିଚୁ ଫିଚୁ ଏମତି ଆଉ। ସବୁ ଯୋଗ ଯୁବକ ସେ ମାନେ ସବୁ। ପୁଅ ଆମ ସବୁ ଏକାଠି ହେଇକି ସବୁ ଦାୟିତ୍ବ ନିଅନ୍ତି ଆମ କ୍ଲବ ସବୁ ଏଠି ହେଇକି।
ଆଚ୍ଛା।
ଛାତ ଦିନ ସକାଳୁ ସକାଳୁ ଆମ ଗାଁ ମନ୍ଦିରରେ ସ୍ୱତନ୍ତ୍ର ପୁରା ପୂଜାର୍ଚ୍ଚନା ହୁଏ। ଜଗ ଜଗନ୍ନାଥ ମନ୍ଦିରରେ ଆଉ ମଙ୍ଗଳା ଆଳସ ଗାଁ ଲୋକଙ୍କ ମଙ୍ଗଳ ପାଇଁ ଗୋଟେ ଆଳତି ହୁଏ।
ହଁ,
ଆ ମଧ୍ୟାହ୍ନ ସମୟରେ ପହଣ୍ଡି ବିଜେ ଆରମ୍ଭ ହୁଏ ଆମର ଆଉ। ସମସ୍ତେ ଏଇ ଘଣ୍ଟ ବଜାନ୍ତି। ଘଣ୍ଟ, ହୁଳହୁଳି, ଶଙ୍ଖ ସବୁ ବଜେଇକି ଗାଁ ଯେମିତି ପୁରା କମ୍ପି ଉଠିବ। ହରିବୋଲ, ହୁଳହୁଳି ସବୁ ଦେଇକି। ଆମର ଯେତିକି ସବୁ ସେବାୟତ ଅଛନ୍ତି ଠାକୁରଙ୍କର ଆମର ଅଛନ୍ତି ମାନେ ସେବୟତ ସେ ସେମାନେ ଠାକୁରଙ୍କୁ ପହଣ୍ଡିବିଜେ କରିଥାନ୍ତି ଆଉ।
ଓହୋ!
ଫାଷ୍ଟ ଆମ ବଳଭଦ୍ରଙ୍କୁ ବିଜେ କରନ୍ତି, ତାପରେ ସୁଭଦ୍ରାଙ୍କୁ, ତାପରେ ଲାଷ୍ଟରେ କାଳିଆକୁ କା ଯାନ୍ଦୁବୁ ପୂଜା କରି ରଥା ଦ୍ୱୋଡ କରନ୍ତି ଆଉ।
ଆଚ୍ଛା!
ଆପଣ ଆଉ ସେରା ଭଲସେ କରନ୍ତି। ଯ ଜୟ ଜଗଦାନ ଧ୍ୱନିରେ ପୁରା ସେ ଏରିଆ କମ୍ପିଯାଏ। ହେଲୋ! ଆଉ ଆମ ଗାଁ ମୁଣ୍ଡରେ
ହୁଁ, ହୁଁ।
ମାଉସୀମା ମନ୍ଦିରରେ ଥାଏ। ମାଉସୀମା ମନ୍ଦିର କୁ ଟାଣିଟାଣି ନିଅନ୍ତି। ଆଉ ଆପଣଙ୍କ ଆଡେ ଗଣେଶ ପୂଜା କେମିତି କଣ ହୁଏ?
ଆମ ଆଡେ ଗଣେଶପୂଜା ବହୁତ ବଡ କି ହୁଏ। ଯେମିତି କିି ଆମର ଏବେ ଆସୁଛି ଆଉ ଗୋଟେ ନାଇଁ ଦି ମାସ ରହିଲା। ତ ଦେଢ ମାସ ଭିତରେ ଆମର ମେଢ କାମ ହବ। ତାପରେ ଏବେ ତ ଡିଜେ ବୁକିଂ ଚାଲିଚି। ବଟ୍ ଏତେ କନଫର୍ମ ବି ହେଇନି। ଆଉ ତାପରେ ଆମର ସାଜସଜା ହେଇକି ଠାକୁରଙ୍କର ପୂଜା ହୁଏ। ଆଉ ତାପରେ ପିଲା ତ ଆଉ କେହି ପୂଜା ଏତିକି ଦିନ କେହି ପିଲା ଘରେ ବି ନଥିବେ ସମସ୍ତେ ବାହାରେ ଆଉ ତାପରେ ଆମର ଭସାଣି ହୁଏ ଆଉ। ଆପଣଙ୍କ ଆଡେ କେମିତି କଣ ହୁଏ?
ପରେ ଦି ଦି ମାସ ଆଗରୁ ଡିଜେ ବୁକିଂ ହଏ।
ଆଚ୍ଛା!
ଆମ ଗ ଗଣେଶ ମୁଣ୍ଡା ହଉଛି ଆମର ସବୁଠୁ ଇଏ ଶ୍ରେଷ୍ଠ ହେଲା ଇଏ ସେଇ ଆମର ବାର ବର୍ଷ ପୁରିଲା ଖାଲି ବହୁତ ଭଲସେ କରିବେ। ଆଉ ବିଘ୍ନଦାତାଙ୍କୁ ଟିକେ ଭଲସେ ପୂଜା କରିବେ। ଆସିବ। ହଉ ପ୍ରଥ ଗଣେଶ ପୂଜା। ଗଣେଶ ଅଗ୍ର ବୋଲି କୁହାଯାଏ। ଆଉ ଉଁ ଗଣେଶ ମୂର୍ତ୍ତି ଉ ଇଏ ହେଇଥିଲେ ଜାଣିଛନ୍ତି?
କେମିତି?
ମାତା ପାର୍ବତୀ ନିଜ ଦେ ମାତା ପାର୍ବତୀ ନିଜ ଦେହର ହଳଦୀ, ଚନ୍ଦନ ଆଉ ମାନେ ଦେ ହରୁ ଆଣି ଏକ ବାଳକ ସୃଷ୍ଟି କରିଥିଲେ, ଆଉ ତାଙ୍କୁ ପ୍ରାଣ ଦାନ, ଜୀବନ ଦାନ ଦେଇଥିଲେ। ତାଙ୍କୁ ସେଇଠି ତାଙ୍କ ପୁତ୍ର ରୂପରେ ମଦ୍ ଧ୍ୟ ଧରିଥିଲେ।
ଆଚ୍ଛା।
ଶିବ ମଧ୍ୟ ତାଙ୍କୁ ରାଗିକି ତାଙ୍କ ମୁଣ୍ଡ ଚ୍ଛେଦ କରିଦେଇଥିଲେ, ଜାଣିଛ? ତା- ତା ପରେ ତାଙ୍କ ମୁଁ ଶିବ କହିଲେ ଯେ ଆଉ ନନ୍ଦୀ କି ଆଉ ଯାହା ସିଏ ବି ଉତ୍ତର ଦିଗରେ ମୁଣ୍ଡ କରିକି ଶୋଇଥିବ। ତା ମୁଣ୍ଡ ଚ୍ଛେଦ କରିକି ଆଣିକି ଦବ। ତ ସେ ଗଲା ବେଳକୁ ଗୋଟେ ହାତୀ ଶୋଇଥିଲା ଉତ୍ତର ଦିଗ କରିକି ସେ ହାତୀର ମୁଣ୍ଡ ଚ୍ଛେଦ କରିକି ଆଣିଲେ। ଆମର ଉଁ ପିମା କହିଲେ ମାସେ ଏବେ ବି ଆମର ଏଠି ସବୁ ବୁକିଂ ସଇଁଲାଇଁ। ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ, ତା ପରେ ସେ ବହୁତ୍ ଭଲସେ ହୁଏ। ଆଉ ସାଧାରଣତଃ ଆମ ସ୍କୁଲ କଲେଜ ମାନେଙ୍କେରେ ବହୁତ ଭଲସେ ହୁଏ। ଛାତ୍ରମାନଙ୍କର ସାଂସ୍କୃତିକ ପର୍ବ ହଉଛି ଏଇଟା ଆମର। ଆଉ ସ୍କୁଲରେ ଆମର କଣ ହୁଏ କି? ଆହାଃ ଭଲସେ ମାନେ ଉ ସମସ୍ତେ ସବୁଦିନି ପୂଜା ଜିନିଷ ନେଇକି ଯାଆନ୍ତି। ଆଉ ପୁଷ୍ପାଞ୍ଜଳି ହୁଏ, ନଡିଆ ବାଡ଼େଇବା ପାଇଁ ବି ଗୋଟେ ଲାଇନ ଆମର ହୁଏ। ଆଉ ଲାଷ୍ଟେ ସେଉ ବୁନ୍ଦିଆ
ଆଚ୍ଛା।
ଆଉ ଆଗୁକୁ ଦଶହରା ଆଉଚି, ଦଶହରା ବିଷୟରେ ବାକି ଆପଣଙ୍କୁ ଆସ ବସିଯିଆ।
ଆମ ଆଡେ ତ ଦଶହରା ସେମିତି କହିଆକୁ ଗଲେ ହୁଏନି କହିଆକୁ ଗଲେ ଆମ ଗାଁରେ।
ଦଶହରା କଣ ପାଇଁ ପାଳୁନ? ଆମ ଆଡେ କିନ୍ତୁ ଦଶହରା ବହୁତ ଧୁମଧାମ ସେ ହୁଏ, ଯାତ୍ରା ହୁଏ, ମୀନାବଜାର ପଡେ। ବହୁତ୍ ଧୁମଧୁମ ସା ଧୁମଧାମ ସେ ହୁଏ। କଥାରେ ଅଛି ନା ମହିଷାସୁର ମର୍ଦ୍ଦିନୀ ମା ଦୁର୍ଗା, ତାଙ୍କରି ଲାଗି ଦଶହରା ପାଳନ କରାଯାଏ। ସେ ଯୋଉ ମହିଷାସୁରକୁ ଦଶ ଦିନରେ ନଅ ଦିନ ଯୁଦ୍ଧ କରି ଦଶ ଦିନରେ ପରାସ୍ତ କଲେ ସେଥିପାଇଁ ଦଶ ଦିନକୁୁ ଦଶହରା କୁହାଯାଏ ବା ମହିଷାସୁର ମର୍ଦ୍ଦିନୀ କୁହାଯାଏ। ହାଲୋ। ଆଉ ଗୋଟେ କଥା ଦଶ ସେଇଦିନ ବି ରାମ ରାବଣଙ୍କୁ ମାରିଥିଲେ। ଦେଖିବ ସେଇଦିନ ତା ପରଦିନ ରାବଣ ପୋଡି କାର୍ଯ୍ୟକ୍ରମ ହୁଏ। ସେଇ ଦଶହରା ପରେ ପରେ ରାବଣ ପୋଡି ହୁଏ ବୋଲି।
ହଁ।
ଆଉ ତାପରେ ପା
ଦୀପାବଳି ଆପଣ ବାଣ ଫୁଟାନ୍ତି ନା ନାଇଁ?
ହଁ ଫୁଟାଏ।
କେମତି କଣ କୋଉ ପ୍ରକାର ବାଣ ଫୁଟାନ୍ତି?
ହଁ ସବୁ ପ୍ରକାର ବାଣ।
ଆମେ ତ ଆଣୁ ସୁନୁଫୁଟୁକା ତାଳଫୁଟୁକା ଆଉ ରସୁଣ ବାଣ। ବୋ ହଗୁରା ବାଣ।
ଓହୋ।
ଆଚ୍ଛା।
ଦୀପାବଳି କଣ ପାଇଁ ପାଳନ କରାଯାଏ ଜାଣିଚଟ ନାଇଁ? ରାମ ଯେତେବେଳେ ଅଯୋଧ୍ୟା କୁ ଫେରିଥିଲେ ରାବଣ କୁ ମାରିକି ସାରା ଅଯୋଧ୍ୟାବାସୀ ଦୀପ ପ୍ରଜୋଳନ କରିଥିଲେ।
ଆଛା ରାମ କହିଲେ ଯେ ଆଜିର ଦିନକୁ ସମସ୍ତେ ଦୀପାବଳି ରୁପରେ ମନେ ରଖିବେ। ହୁଁ।
ଦୀପାବଳି ବଳିଥାଉ ଆମର ବାଣ ତାପରେ ଫେରେ କାର୍ତ୍ତିକ ପୁନେଇଁ ଆସେ। କାର୍ତ୍ତିକ ପୂର୍ଣ୍ଣିମା ଭିତରେ ସକାଳ ହବ ଆମେ ନଦୀ ଗାଧେଇ ଜିବୁ ସବୁ ବାଣ ଫୁଟେଇ ଫୁଟେଇ ଜିବୁ।
ଆଚ୍ଛା।
ଆଉ ବୋଇତ ଧରିକି ଜିବୁ ହେଟି ଡଙ୍ଗାରେ ଭସିବୁ।
ଓ ହ।